ଆରେ ତୁ ରଥଯାତ୍ରା କୁ ପୁରୀ ଯିବୁଟି ଜୁଲାଇ ଷୋହଳ ତାରିଖରେ?
ହଁ ଆମର ତ ଯିବାର ଅଛି।
ଆଉ କେମିତି ଯିବା?
ତୁ ଯିବୁନା କଣ୍?
ହଁ ମୁଁ ଯିବି ଆଉ ତମେ କିଏ କିଏ ଯିବ ଫାମିଲି?
ନାଇ ହଠାତ୍ ପଚାରିଲୁ ତ କେମିତି ଯିବା ମୁଁ ସେଇଆ କହିଲି ତୁ କଣ ଯିବୁ ନା କଣ୍।
ହଁ ମୋର ତ ଯିବାର ଅଛି ମୁଁ କହିଲି କେମିତି ଯିବ ତମେ କହିଲେ ସେ ଅନୁସାରେ ମୋର ଯି-ଯିବାର ଥିଲା ନା।
ଆ- ମୁଁ ଭାବିଲି ତୁ ଅଲଗା ଗାଡି କରିଚୁ ବୋଲି ଆମେ
ନାଇଁ -ନାଁଇ ମୁଁ ଗାଡି ଅଲଗା କରିନି ତମେ କଣ ବୁଲର୍ ଗାଡି କରୁଚ ନା କଣ?
ଆମର ଗାଡି ତ ସବୁ ବୁକିଂ ଥିଲା ଆମେ ଇଏ ଯଉ ବସ୍ ରେ ଯିବୁ ବୋଧେ।
ଆଉ ଶୁଣୁ- ହାଲୋ।
ହୁଁ।
ଆଉ ମୁଁ ଯାଇଥାନ୍ତି ଟିକେ ପୁରୀ।
ହୁଁ ହୁ ଅ- ଆମ ସହ ଯିବୁ କି?
ତମେ କିଏ କିଏ ଯିବ?
ଆମେ ଯିବୁ ଏଇ ଆମ ଗାଁ ଲୋକ ଆଉ ଆମ କୀର୍ତ୍ତନ ମଣ୍ଡଳୀ ଆମେ ଯିବୁ ଆଉ।
ମୋ ପାଇଁ ଗୋଟେ ସିଟ୍ ହବ?
ହଁ ମୁଁ ଆଜି ବୁଝିକି ତତେ କହିବି ଅ ସେମାନେ କାଳେ ସେଇଠି ଯଦି ବୁକିଂ କରିସାରିବେଣି। କାରଣ ଆମ ଉପରେ ଜଣେ ବଡ ଦିଦି ସେ ହେଡ ଅଛନ୍ତି ତ ଅଁ ସିଏ ସବୁ ସି ସବୁ ଦାୟିତ୍ୱ ନେଇଚନ୍ତି।
କହିଲି ବଡ ଦିଦି ଙ୍କ ନାଁ କଣ ସେ ଦାୟିତ୍ୱ ନେଇଚନ୍ତି?
ତୁ ନା ଜାଣି କଣ କରିବୁ ମୁଁ ତାଙ୍କୁ ପଚାରି ବୁଝିଦେବି।
ଓ ହୋ ତାହେଲେ କନଫର୍ମ ଅଛି ପୁରୀ ଯିବା ପାଇଁ। ଆଉ କେତେବେଳେ ଯିବ ପୁରୀ?
କନଫର୍ମ ନୁହଁ ମୁଁ ତତେ କନଫର୍ମ କରାଏ ଯଦି ହବ ତୋ ଡୋରି ଲାଗିଲେ ଯିବୁ ଆଉ।
ମୋର ତ ବହୁତ ଇଚ୍ଛା ଅଛି ରଥଯାତ୍ରା ଟିକେ ଦେଖିବି ଦେଖିନି କେବେ ମୁଁ ଡାଇରେକ୍ଟ ରଥଯାତ୍ରା କେବେବି।
ତୁ ତ ରଥଯାତ୍ରା ଆମେ ତ କାଲି ଯାଇଥିଲୁ ଦେବସ୍ନାନ ପୁର୍ଣ୍ଣିମା କୁ।
ହଁ।
କାଲି ଯାଇଥିଲୁ ଆଜି ଆସି ପହଞ୍ଚିଲୁ ଫେରେ ଯିବୁ ରଥଯାତ୍ରା କୁ।
ଆରେ ବହୁତ ଭିଡ ଥିବ ତ କାଲି ଦେବସ୍ନାନ ପୂର୍ଣ୍ଣିମା ରେ।
ହଁ କହନି କହନି ବହୁତ ଭିଡା।
ଆଉ ବର୍ଷା ବି ହେଇଥିବ ତ।
ହଁ ବର୍ଷା ହେଲା ତାପରେ ସେଇଠୁ ତ ଆମେ ସବୁ ପ୍ରଭୁଙ୍କର ଯୋଉ ଅଁ ଇଏ ଦେଖିଲୁ ଗଜା ବେଶ।
ଦେବସ୍ନାନ ପୂର୍ଣ୍ଣିମା କଣ?
ସିଏ ମାନେ କଣ କହିଲୁ ତାଙ୍କୁ ସେଇଠି ସୁନା କୂଅରୁ ପାଣି ଆଣିିକି ଅଁ ଶହେ ଆଠ ଆଠ ଜ ମାନେ ଗରା ରେ ସେ ଗାଧାନ୍ତି ଶହେ ଆଠ ଗରା ଜଳରେ।
ସୁନା କୂଅ ସେଇଠି ଅଛି।
ହଁ ମନ୍ଦିର ଭିତରେ ଅଛି କେତେ ପ୍ରକାର ପଡେ ବା ଫୁଲ, କର୍ପୁର, ଚନ୍ଦନ
ସେଇଥେରେ ଗାଧାନ୍ତି ପ୍ରଭୁ।
ହଁ ପ୍ରଭୁ ଗାଧେଇବେ ସେଇ ପାଣି ଆଣିକି ରଖିଲେ ପାଇଲେ ଭଲ।
ଓ ହୋ ତାହେଲେ ବହୁତ ଲୋକ ହେଇଥିବେ ତ କାଲି?
ହଁ ପ୍ରବଳ ଗରମ ଖାଲି ପାଣି ସ୍ପ୍ରେ ହଉଥାଏ ମାନେ ଗରମେଣ୍ଟ ତରଫରୁ।
ଓହୋ କାଲି ବର୍ଷା ହେଇନି ମୁଁ ଶୁଣିଥିଲି ବର୍ଷା ହୁଏ ବୋଲି।
ନାଇଁ ଫାଷ୍ଟ ଖରା ଗୁଳୁଗୁଳି ଯୋର ହୁଏ। ହେଲା ଯେମତି ଏ ପାଣି ସ୍ପ୍ରେ କରେଇଦେଲେ ଭଗବାନଙ୍କ ଦୟା ହେଲ ବର୍ଷା ଷ୍ଟାର୍ଟ ହେଲା ସମସ୍ତେ ଟିକେ ଶାନ୍ତିରେ ପ୍ରଭୁଙ୍କୁ ଦର୍ଶନ କଲେ ତାପରେ ସେ କାଲି ଆମେ ଭୋରୁ ଗଲୁ।
ହଉ ହଉ ପହଁଞ୍ଚିଲ କେତେବେଳେ?
ଆମେ ପହଁଞ୍ଚିଲୁ ସାତଟା ଆଠଟା ହେଇଗଲା ଆମେ ଗଲା ବେଳକୁ ଅ ପହଣ୍ଡିରେ ଆସିକି ଜଗା ବଳିଆ ସୁଭଦ୍ରା ମା ସବୁ ଆସି ସ୍ନାନ ମଣ୍ଡପରେ ବସି ସାରିଲେଣି।
ଓହୋ। କାଲି କେତେ ଜଣ ଯାଇଥିଲ ଫ୍ୟାମିଲି ଆଉ ଗାଁ ଲୋକ କେତେ ଜଣ ଯାଇଥିଲ?
କାଲି ଆମେ ଦି ତିନି ଜଣ ସାଙ୍ଗ ପିଲା ଯାଇଥେଲୁ।
ଓହୋ ଆଉ ତାହେଲେ ରଥ ତରା ଦିନ ମୁଁ ଯିବି କନଫର୍ମ ମତେ ଟିକେ ବୁଝିବୁ ସେ
ଆଉ ସିଟ୍ କଥା ବୁଝିକି ତତେ ଜଣେଇବି ଆଉ ଆଉ। ଦେବସ୍ନାନ ପୂର୍ଣ୍ଣିମାରେ ଯୋଉ ଗଜ ମାନେ ବେଶ ହୁଅନ୍ତିନି?
ହଁ।
ଏ ସେଇ ଯୋଉ ଲାଗେ ତାଙ୍କଠେ ଗୋଟେ ସୋଲର ମାନେ ଯୋଉ ଚିତ୍ରା ତ୍ର ହେଇଥିବ ବା ହାତୀର ଚିତ୍ର ହଁ ସେଇଟା ଗୋଟେ ମଠ ଦିଅନ୍ତି ସେ ମ ଠର ଲୋକମାନେ କଳାକାରମାନେ କରିକି ଦିଅନ୍ତି।
ଅ ହଉ ମାନେ ଯୋଉ ହାତୀ ସୁଣ୍ଢର ବେଶ ଯୋଉ କହନ୍ତି ଗଜ ବେଶ କଣପାଇଁ?
ସିଏ କହନ୍ତି କି। ସିଏ ମାନେ ସେତେବଳେ ଗଣେଶ ଯେମତି ଆମର ପ୍ରଥମ ପୂଜ୍ୟ ଯେମତି। ଫାଷ୍ଟେ ଯୋଉ କୌଣସି ପୂଜା କରିବା ଗଣେଶ ଆମର। ପୂଜି ମାନେ ଆଗ ପୂଜା ହେବେ ହଁ ହଁ ହଁ ହଁ। ଇଏ ସେମତି ଆମର ମାନେ ସେ କହେ ଦିନେ ଗୋଟେ କଣ ହେଇଥିଲା କି। ସେ କହିଥିଲେ କି ମୁଁ ଗଜାନନ ବେଶରେ ପ୍ର ସମସ୍ତଙ୍କୁ ଦର୍ଶନ ଦେବି। କଣଟେ ଷ୍ଟୋରି ଥିଲା ତାର ହୁଁ। ତାର ତାଙ୍କ ପୋଥି ତ ମାନେ ବହୁତ ଆମେ କଣ ସବୁ କହିପାରିବା।
ପୁରାଣ କାଳରେ କିଛି ଥିବ କିମ୍ବଦନ୍ତୀ ଥିବ କିଛି। କି କଥିତ କଥା ଥିବ କିଛି ହେ ସେଥିପାଇଁ ଆଉ ତାଲେ ତାଲେ ବହୁତ ଭିଡଚାଲିଚି ତାର।
ଜାଣିଛୁ ନା ଯୋଉଟା ବଡ ଦାଣ୍ଡ ଥିଲା। ସେଇଠି ନଈ ଥିଲା ନଈ ସେ ଥିଲା ହଁ ତାକୁ ତି ଅନଙ୍ଗଭିମ ଦେବ ସେ ନଈକି ପୋତିକିି ଅ ଯୋଉ ମାଳ। ଥି ନଈଥିଲା ନା କଣ।
ଓହୋ ସେ ନଈର ନାଁ ଥିଲା ମାଳତି ନଈ।
ହଁ ସେ ନଈକି ପୋତିକି ବଡଦାଣ୍ଡ ହେଇଛି। ଆଉ ଆଗୁରୁ ଛଅଟା ରଥ ନିର୍ମାଣ କରାଯାଉଥିଲା। ଏବେ ତିନିଟା ହମୁଛ କେତେ ବ ଆଉ କି କ। ହଁ।
ଆରେ ମୁଁ କେବେ ଦେଖିନି ର ରଥଯାତ୍ରା ଡାଇରେକ୍ଟ ପୁରୀ ମାନେ ପୁରୀ ଯାଇକି କେବେ ଦେଖିନି ମୁଁ ରଥ ଟିଭିରେ ଯଦି ଏ ରଥଯାତ୍ରା ଯୋଉ ଆମ ମାଇକ ସେଟଟା ଟିଭିରେ। ମୁଁ ଯାଇନି କେବେ ରଥଯାତ୍ରା।
ଓହୋ।
ଏଥର କିନ୍ତୁ ବହୁତ ଇଚ୍ଛା ଯିବାକୁ ଯାଉ ରଥଯାତ୍ରା ଦେଖିବା ପାଇଁ ମୋର।
ହଁ ସେ ଡାଇରେକ୍ଟ ଦେଖିବ ସେ ଯୋଉ ଆନନ୍ଦ।
ହଁ।
ବା ମିଳିଲା ଆଉ।
ବହୁତୁ ମାନେ ରଥଯାତ୍ରା ତ ବହୁତ କୋଟି କୋଟି ମାନେ ଅଗଣିତ ଭକ୍ତ ରଥଯାତ୍ରାରେ ଯାଆନ୍ତି ରଥଯାତ୍ରା ଦେଖିବା ପାଇଁ।
ହଁ ସେଠି ବି ମାନେ। ହଁ ବା ସେଠି ଖାଦ୍ୟ ପେୟର ବି କିଛି ଅବ୍ୟବସ୍ଥା ନାହିଁ ମାନେ ସମସ୍ତେ ଦାନ କରୁଥିବେ।
ହଁ ହଁ।
ହଁ ସମସ୍ତେ ଦାନ କରଥିବେ ଆଉ ଆ ଆମେ ବର୍ଷେ ଯାଇଥିଲୁ ଯୋଉ ଗୁଣ୍ଡିଚା ମନ୍ଦିରରେ ମାନେ ମାଗେଣା ଖାଇବା ଦିଆ ହଉଥିଲା।
ହଁ ହଁ।
ଆମେ ସେଇଠି ଖାଇକି ଆସିଲୁ ଆଉ। ଆମେ ଯାଇଥିଲୁ ଆର ବର୍ଷ ସୁନାବେେଶରେ। ହୁଁ ତାପରେ ହଁ ଏ ଯୋଉ କାଲି ଦେବ ସ୍ନାନ ପୂର୍ଣ୍ଣିମା ହେଲାନି କି? ହଁ ପ୍ରଭୁ ପ୍ରଭୁ ଗାଧେଇକି ତାଙ୍କୁ ଜ୍ୱର ହେଲାଣି ସେଡେ।
ଓହୋ କଣ କହନ୍ତି ଅଣସର ଘରେ ରୁହନ୍ତି ନା କଣ ପ୍ରଭୁ ଚର
ହଁ ହଁ ତାଙ୍କୁ କାଲି ନେବେ ପାରା ଅଣସର ଘରକୁ। ସେ ସେଇଠି ରହିବେ କେହି ଯିବେନି ସେ ଘର ଭିତରକୁ କୌଣସି ଦେବତା ମାନେ ବି ଯାଇପାରିବେନି।
। ହଁ।
ବ୍ରହ୍ମା ବିଷ୍ଣୁ ସବୁ ବାହାରେ ଛିଡା ହେଇଛନ୍ତି। ହାତ ଯୋଡିକି। ତାଙ୍କୁ କିନ୍ତୁ ଏଣ୍ଟ୍ରି ନାହିଁ ତାଙ୍କୁ ଜ୍ୱର ମାନେ ଶହେ ସାତ
ହ ହ ଠାକୁର କେତେ ଦିନ ରହିବେଣସର ଘରେ।
ସେ ପନ୍ଦର ଦିନ ରହିବେ। ତାପରେ ଫେର ସଜବାଜ ହେଇକି ଆସିବେ ରଥଯାତ୍ରା ଦିନ। ବାହାରକୁ ଆଉ ରଥ ରଥା ରୂଢ ହେବେ ଆଉ।
ଓହୋ ତାଲେ ଏମିତି କଥା ହ। ଆଉ ଯୋଉ ରଥଯାତ୍ରା କଣ ଗୋଟେ ଥର ହେଇଥିଲା ଗୋଟେ ଥର ଜ କଣ ଜଗନ୍ନାଥ ଭକ୍ତ ଆସିନଥିଲେ ବୋଲି ପହଞ୍ଚିନଥିଲୁ ରଥ ରହି ଅଟକିଥିଲା। ସେମାନେ ତ ଶୁଣିଛନ୍ତି।
ତ ଭକ୍ତ ବର୍ଷଳ ତ ଭକ୍ତ ତାର ଯଦି ନ ଆସିଥିବ ସେ ସେଇଠି ଛିଡା ହେଇଯିବ ତମେ ଯେତେ ଯାହା କର ସେ କିନ୍ତୁ ସେଇଠି ଛିଡା ହେଇଯିବ ଥରେ କଣ ହେଇଛି ନା ହଁ। ଏଇ ଯୋଉ ଜଣେ ଆମର ଇଏ ଯୋଉ ନୁହଁ ଗୋଟେ ପୁରୀର ପଣ୍ଡା ସିଏ କହୁଥିଲେ ଗୋଟେ ଏଇ ଯୋଉ ଆମର ଇଏରେ ନିୟୁଜରେ।
ହଁ।
ଖାଇଲ କି ଆମେ ସିଏ ଯେତେବେଳେ ମାନେ ଭଗବାନଙ୍କୁ ନିଳାଦ୍ରି ବିଜେ ଯିଏ କରାଉଥିଲେ। ସେତେବେଳେ କଣ କହିଲେ ନା କରୋଇଲେ ଯେତେବେଳେ ତାଙ୍କର ଝଗ ଝଗଡା ହେଇଗଲା ପୋଲିସ ଆଉ ପଣ୍ଡା ମାନଙ୍କ ଭିତରେ। କଣ ହେଇଥିଲା ନା ଝିଅ ପିଲା ଯାଇକି ପ୍ରଭୁଙ୍କୁ ଛୁଇଁ ଦେଲେ ମାନେ ସେ ପ ପ ଣ୍ଡା ମାନଙ୍କ ଝିଅ।
ହୁଁ ହୁଁ।
ତ ଝିଅ ମାନ ଛୁଇଁ ଟା ଏଲାଉ ନଥିଲା ପ୍ରଶାସନ ସେବାଠାରୁ ବନ୍ଦ କରିଥିଲା।
ହ ।
ଯେ ଝିଅ ମାନେ ଠାକୁରଙ୍କୁ ଛୁଇଁ ପାରିବେନି। ହ ସେ ହେଲା ତା ସେ ଏଇ କଥା ନେଇ ପୋଲିସ ଆଉ ୟା ଭିତ ିତରେ ଝଗଡା ହେଇଗଲା ପଣ୍ଡାଙ୍କ ଭିତରେ। ଦେଢ ଘଣ୍ଟା ଝଗଡା ହେଲା ଭିତରେ ସେ ପଣ୍ଡା ଜଣେ ଦେଖିଲେ ଯେ ଆମ ଯୋଉ ଫରେନର୍ ମାନେ ଥାଆନ୍ତି ନା।
ହଁ।
ହଁ ଫରେନର ମାନେ ଗୋଟେ ଅ ହୁଁ। ଯୋଉ ଆମର ଗୋଟେ କେବିନ ତଳେ କୀର୍ତ୍ତନ କରିକି ସେ କାନ୍ଦୁଥାନ୍ତି ଭଗବାନଙ୍କୁ ଦେଖ ସେ କାନ୍ଦୁଥାନ୍ତି ତ ସେ ପଣ୍ଡା କହିଲେ ହଁ ସମସ୍ତେ ସେ ତ ଭଗବାନଙ୍କୁ ଦେଖି କାନ୍ଦନ୍ତି ଏମାନେ ବି କାନ୍ଦୁଥିବେ ତ ତାପରେ କଣ ହେଲା ନା ଦେଢ ଘଣ୍ଟା ଝଗଡା ପରେ ଏମାନେ ବ ପ୍ରଭୁଙ୍କୁ ନେଲେ ଭିତରକୁ ନେଲେ ପରେ ତାଙ୍କୁ ସବୁ ର ନସିଂହାସନରେ ଛାଡି ଯେମିତି ବାହାରକୁ ଆସିଲେ ବାହାରକୁ ଆସିଲା ପରେ ଦେଖିଲା ବେଳକୁ ସେଇ ଫରେନର ମାନେ ମାନେ ବଡ ଦାଣ୍ଡରେ ଗଡୁଚନ୍ତି କାନ୍ଦିକିରି ଗଡୁଚନ୍ତି। ତ ଏମାନେ କହିଲେ ଆଉ ରାତି ଗୋଟେ ହେଇଗଲାଣି ଆପଣ ମାନେ ଯାଇନାହାନ୍ତି। ଆପଣ କୋଉଠୁ ଆସିଛନ୍ତି। ଇଂଲିଶ ରେ ତାଙ୍କୁ ପଚାରିଲେ ତ ସେମାନେ କହିଲେ କି ଆମେ ନା ବିଭିନ୍ନ ବିଭିନ୍ନ ଦେଶ ରୁ ସବୁ ଆସିଛୁ କି ୟୁକ୍ କିଏ ୟୁରୋପ ରୁ ଆସିଛି କିଏ ଆମେରିକା ରୁ ଆସିଛି ହେଲା ସବୁ ସାଙ୍ଗ ହେଇକି ଆସିଛନ୍ତି ଆଉ। ଉଁ ସବୁ ସାଙ୍ଗ ହେଇକି ଆସିଛନ୍ତି। ତ ସେମାନେ କହିଲେ କାନ୍ଦିଲେ କି ଆମେ ନା କେବେ ତ ମନ୍ଦିର ଭିତରକୁ ଆମକୁ ଏମ ଏଣ୍ଟ୍ରି ନାହିଁ ତ ଆମେ ଭାବିଥିଲୁ ରଥରେ ତାଙ୍କୁ ଦେଖିବୁ। ଆଉ ଆମର ଫ୍ଲାଇଟ କଣ ହେଲା ନା ଦେଢ ଘଣ୍ଟା ଲେଟ୍ ହେଇଗଲା। ଆମେ ସେଇଠି କାନ୍ଦିଲୁ ପ୍ରଭୁ ଆମେ ଗଲା ବେଳକୁ ତ ତମେ ଭିତରକୁ ପଶି ଯାଇଥିବ ଆମେ ତମକୁ କେମିତି ଦେଖିବୁ। ଆଉ ଏତେ ଦୂର ବାଟରୁ ଆସିଛୁ ଆମେ ତମକୁ କେମିତି ଦେଖିବୁ। ତାପରେ ସେ କହିଲେ ଆଉ ଏହା କହିକି କାନ୍ଦିକି ଆସିଲେ ଆଉ କହିଲେ ଥରେ ତମେ ଭିତରକୁ ପଶିଗଲେ ଆମେ ଯାଇ ଆପଣଙ୍କୁ ଦେଖିବା ପାଇଁ ଆର ବର୍ଷ।
ହଁ
ତ ସେଥି ବେଳୁକୁ ସେ ପଣ୍ଡା କହିଲେ ଦେଖ ଦେଢ ଘଣ୍ଟା ସିଆଡେ ଫ୍ଲାଇଟ ମିସ୍ ହେଲା ବୋଲି ତାଙ୍କ ଭକ୍ତଙ୍କର ସେ ଏପଟେ ଦେଢ ଘଣ୍ଟା ଝଗଡା ଲଗେଇଦେଲେ। ତ ଝଗଡା ଲାଗିଲା ବେଳୁ ମାନେ ଆ ଏମିତି କି ଝଗଡା କମିଲାନି।
ତା ମାନେ ରଥ ସେମିତି ଅଛି ଗଡ଼େଇନି।
ନାଇଁ ସେ ହଁ ଦେଢ ଘଣ୍ଟା ହେଲାନି ସେ ଜଗା ଗଲେନି ମନ୍ଦିର ଭିତରକୁ ଗଲେନି ଏମିତି ଝଗଡା ଷ୍ଟାର୍ଟ ହେଲା।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
ସେ ଜାଣିଚନ୍ତି ମୋ ଭକ୍ତ ଆସୁଛି।
ହଁ ହଁ।
ଆଉ ମତେ ନ ଦେଖିଲେ କେମିତି ସେ ପଳେଇବେ ମାନେ ସେ ତମ ଭକ୍ତ ବର୍ଷଳ ନା। ସେ ଭକ୍ତଙ୍କୁ ବହୁତ୍ ଭଲ ପାଆନ୍ତି ଆଉ କହନ୍ତି ତମେ ମତେ ଯେତିକି ଭାବିବ ମୁଁ ତମକୁ ତାଠୁ ଡବଲ ଭାବିବି।
ହଁ ହଁ।
ଆମେ ତାଙ୍କୁ ଯଦି ଗୋଟେ ମି ମିନିଟ୍ ପାଇଁ ଯଦି ତାଙ୍କୁ ମନେ ପକେଇବା ସେ ଆମକୁ ଦଶ ମିନିଟ୍ ପାଇଁ ମନେ ପକେଇବେ। ଆମେ ତ ଏମିତି କିଛି ବି ତାଙ୍କୁ ମନେ ପକଉନି ନା ଆମର ତ କାର୍ଯ୍ୟ ମା ମାନେ ବ୍ୟସ୍ତରେ ରହିଲେ ନା। ଭଗବାନ କଣ କଣ ଆମେ ସବୁ ଜାଣି ପାରିଲେନି। ହଁ ଆଉ ସିଏ ତ ଭକ୍ତ ବର୍ଷଳ। ସେ ତ ଭକ୍ତ ବର୍ଷଳ ଆଉ।
ଜଗତର ନାଥ ଜଗନ୍ନାଥ। ଅ
ତୋ ଆୱାଜ କଣ କଟୁଚି କୋଉଠି ଅଛୁ?
ଠିକ୍ ଶୁବୁଚି ଯେତବେଳେ ନେଟୱାର୍କ ଟିକେ ଅବଟାଉନ୍ ରହୁଚି
ନା ନା ତୁ କୋଉଠି ଫେର୍ ଅଫ୍ ଡାଉନ୍ ହେଲା।
ହଁ ହାଲୋ।
ହାଲୋ।
ହଁ ଶୁବୁଲା ତୋତେ ମତେ ଶୁବୁଚି ମତେ।
ହଁ ହଉ ଶୁଣୁ ତୁ ଯଦି ଯିବୁ ମୁଁ କହିଦଉଚି ଆମେ ସେ ଷୋ ଷୋଳ ତାରିଖ ଦିନ ଆମେ ଯିବୁ ରାତିରୁ ଯିବୁ
ହଁ।
ଆଉ କେତେ କଣ ହଁ ଟିକେଟେ କେତେ କଣ ପଇସା କଣ ସବୁ ତତେ ଜଣେଇବି ଆଉ।
ମତେ ଜଣେଇବୁ ଜଣେଇଲେ
ହଁ।
ରଥଯାତ୍ରା ଦେଖିବେ ଜଣେଇବୁ
ହଁ ହଁ ହଁ କନଫର୍ମ କରେଇଲେ ତୁଯିବୁ ଆଉ।
ହଁ ହଁ। ହଉ ତାହେଲେ ମୁଁ ରଖୁଚି ଆଉ କେତେ ଫୋନ୍ କରିବି ପରେ ଆଉ ରଖୁଚି।
ହଉ ହଉ ହଉ।